କ କି କିଛି ନାଇଁ ଏବେ ତ ସନ୍ଧ୍ୟା ଦିଆହଇକି ଟିକେ ପିଲାଙ୍କୁ ଖାଇବାକୁ ଦେଇକି ଟିକେ ବସିଥିଲି ଆଉ।
ଓହୋ ତମେ କଣ ଖାଇଲଣି କି ନାଇଁ?
ମୁଁ ତ ଆମର ଟିକେ ଚା ପାଟି ନା। ଚା ଟିକେ ନହେଲେ ମୋର ହୁଏନି ହେଲା। ସନ୍ଧ୍ୟାବେଳେ ଚା ଏମିତି କିଛି ହଁ। ରଜ ପାଇଁ ହଁ ମୋର ତ ମାନେ ଝିଅ ନାହିଁ ପୁଅ ହେଲା। ଅବଶ୍ୟ ଏଇ କି ଦିଦିର ଝିଅ ଅଛି ମୁଁ ଆସିଛି ଟିକେ ବୁଲିବାକୁ ମୋ ବାବାଙ୍କ ଘରକୁ ତ ସେଇ ତା ପାଇଁ ସବୁ ହବ ଆଉ। ହଁ
ପିଠା, ପିଠାପ ପୋଡପିଠା, ହୁଏ କି ନାହିଁ ରଜରେ ତମର?
ହଁ ପୋଡ ପିଠା ହୁଏ। ହେଲେ ମାନେ, ଚୁଲି ତ ନାହିଁ ନା ଆଜିକାଲି ତ ଯୋଉ ନର୍ମାଲ, ହଁ ମାନେ ଗ୍ୟାସ୍ ରେ କଣ କି ଯୋଉ କଡେଇ ରେ, କି ପ୍ରେସରରେ ଯୋଉ ପିଠା ଟା
ହଁ ଛୋଟ, ଛୋଟ ଆଉ।
ହଁ ମାନେ ଭଲ ଲାଗୁଚି ହେଲେ ସେଭଳିଆ
ପୋଡ ପିଠାଟା, ହଁ ଚୁଲିରେ ଯୋଉ ପିଠାର ଟେଷ୍ଟ ସେଇଟା ଆଉ ଏଥିରେ ହବନି ନା।
ନା ମାନେ ଏଇଟା କେମିତି ଲାଗୁଚି କହିଲ, କେକ୍ ଭଳିଆ। ହୁଁ କହିବାକୁ ଗଲେ, ହଁ କିନ୍ତୁ ସେଇ ବାସ୍ନା ଟା ଯୋଉ ଆସେ ହଁ ସେ ଯୋଉ ଜେଜେମା, ମାନେ କରନ୍ତି ଗାଁ ରେ
ହଁ ଆମର, ଆଜି କରା ହେଇଚି ପୋଡ ପିଠା। କାଲି ରଜରେ ପୋଡାପୋଡି ହବନି ନା, ଚୁଲିରେ, ଆମର ଚୁଲି ଅଛି ନା, ତ ଚୁଲିରେ
ହଁ ହଁ
ଚୁଲି ଅଛି ତ କାଲି, ହଁ ପୋଡା ପୋଡି ହବନି। ହଁ ଆସ, ଆସିଲେ ସିନା ବୁଲିକି ଯିବ ଖାଇକି। ଆଉ ରଜରେ କଣସବୁ, ସ୍ପେସିଆଲ କାଲି ହବ
କାଲି ଆମର ସେଇ ପିଠା। ମାନେ ଇଟଲି, ଚକୁଳି, ମଣ୍ଡା ଏଇଗୁରା ଆଉ ପୋଡ଼ପିଠା କରିବୁ ବୋଲି ଭାବିଥିଲି, ଆଜି ଆଉ କରିହେଲାନି। ଏଇ ପିଲାମାନେ ଦୁଷ୍ଟ ହୋଉଚନ୍ତି, ମୁଁ ତ କିଛି କର ହଁ ତାପରେ ଆମର କଣ, ଆମେ ଦିଇଥର ଖଣ୍ଡେ କଲୁଣି ମାନେ, ଗ୍ୟାସ ରେ ଯୋଉ କଡେଇ ବସେଇକି ସେଇଟା ପୋଡ ପିଠା ତ ନୁହେଁ, ଯଉ ମୁଆଁ ପିଠା ଲାଗେନି, ମାନେ ଯୋଉ ମୁୂଆଁ ପିଠା ଗୋଟେ କରନ୍ତି ହଁ ମାନେ, ଗୋଟେ ଲେୟାର ତମେ ଦବ ମୋଟା ର, ତାପରେ ପୁରରଖିକି, ପୁଣି ଆଉ ଗୋଟେ ଦେଇକି କା କେକ୍ ଭଳିଆ ଯୋଉ କାଟିବ, ସେମିତି ଟାଇପ ର ଟିକେ ହେଇଯାଉଚି ଆଉ
ସିଜା ପିଠାଭଳି ହେଇଯାଉଚି, ସେଇଟା ଆଉ ପୋଡପିଠା ହୋଉନି ଆଉ ପୋଡପିଠା, ସେ ଯୋଉ ପତ୍ର ଦେଇକି ଚୁଲି ରେ ପୁଡିବା ଟା ତାର ବାସ୍ନା ଟା ଅଲଗା।
ହଁ, ତା ବାସ୍ନା ଟା ପୁରା ଅଲଗା।
ହଁ, ଆଉ ଦୋଳି ତମ ସେଠି ପଡେ କି ନାହିଁ?
ପଡୁଚି, ମାନେ କଣ? ଆଗରୁ ତ ଗାଁ ମାନଙ୍କରେ ସବୁବେଳେ ବାଉଁଶ ଦୋଳି, ମାନେ ସେଇଟା ହଁ ବହୁତ ଯୋରେ ସେଟା ଦୂରକୁ ଯାଏ ନା, ଆଉ ତ ସେଦୋଳି ନାହିଁ।
ଘରେ ସବୁ ପିଲାମାନଙ୍କ ପାଇଁ ଘରେ, ଘରେ ସବୁ କରିଦେଲେଣି
ହଁ ଯେ ସେ ଦୋଳି ଠାରୁ ମତେ ସବୁଠୁ ଭଲ ଲାଗେ, ଯୋଉ ଆ ଆମର ବାଉଁଶ ଦୋଳି ତ ଭଲ ଲାଗେ, ଆମର ଯୋଉ ପିଢା
ହଁ ଗଛରୁ, ରସିବାନ୍ଧିକିଯୋଉ ପଟା ପକେଇକି ହୁଏ। ସେଇଟା ଆମର ଆମର ଏଇ ଠି ଏଥର, ଦୁଇ ବର୍ଷ ହେଲା ଆମ ଗାଁ ରେ ଏମତି ଷ୍ଟାର୍ଟ କରିଚନ୍ତି, ନୂଆ ଦୋଳି। ଏଇ ମାନେ, ମେଳା ଟାଇପ ର ସେଇଟା, ଆଉ ଦୋଳି ସେଠି ସବୁ ପଡେ।
ତିରିଶି ଟା, ଚାଳିଶି ଟା ଦୋଳି ପଡିବ? ଆଉ ବାଉଁଶକୁୁ, ବାଉଁଶ ବାନ୍ଧିକି ମାନେ ବାଉଁଶ ପୁରା ଗୋଟେ ବନ୍ଧା ହେଇଚି, ହାଁ
ସବୁ ଛୋଟ ପିଲାଙ୍କ ପାଇଁ ଯୋଉ ଇଏ ବାଲା ମିକି ମାଉସ ବାଲା ଯୋଉ ପଡେ ସେଇ ଦୋଳି ଛୋଟ ପିଲାଙ୍କ ପାଇଁ
ମାନେ ଗୋଟେ ମେଳା ଆଉ ଯୋଉ ମହୋତ୍ସବ ପକଉ ଆଉ ହଁ ସେଇଥିରେ ବି ମାନେ ବଢିଆ ବଢିଆ ପିଠା ବିକ୍ରି ହୁଏ।
ହଁ ହଁ ଆମର ଏଠି ହୁଏ କଣ କହିଲ ପ୍ରାଇଜ କମ୍ପିଟସନ ହୁଏ। ମାନେ ଖେଳ ହୁଏ ମିଉଜିକ ଚେୟାର ହୁଏ। ଆଉ ଗୀତ ନାଚ ଏଇଗୁଡା ହୁଏ ସେଇଗୁଡା ର ପ୍ରାଇଜ ଦିଅନ୍ତି ବି। କମ୍ପିଟିସନ ହୁଏ ସବୁ ଏମିତି।
ହୁଏ ହଁ।
ହଁ ସବୁ ଏଇଠି ହୁଏ ଆମର।
ଦିନ ଗୋଟେ ଏଞ୍ଜୟ କରିବା ଆଉ କଣ ଆଉ ତ ଆଗୁରୁ ଏଗୁରା ନଥିଲା ଏବେ ଯାହା ହଉ କରୁଛନ୍ତି।
ହଁ ଆଗରୁ ଆଗରୁ ଥିଲା ଖାଲି ଗାଁ ଗାଁ ରେ ଯାଇକି ସବୁ ଝିଅ ମାନେ ବି ତିକି ଦୋଳି ଖେଳିବେ ସେତିକି ଏବେ ମେଳା ଟାଇପ ର ସବୁ ବଡ ଆକାରରେ କରୁଛନ୍ତି ଆଉ ଗୋଟେ ଜାଗାରେ ସବୁ କରିକି ଦୋକାନ ଫରକା ପଡିକି ସବୁ ଏବେ ଏ ମେଳାରେ ଭ ଭଳି କରୁଛନ୍ତି ସବୁ।
ସେତେବେଳେ ଛୋଟ ଥିଲୁ ଆମେ ମାନେ ବହୁତ ସେତେବେଳେ ରଜ ମାନେ ବହୁତ ବଡ ଆକାରରେ ହୁଏ ବଡ ଧରଣର ତାପରେ ହଁ ଯୁଗ ଅନୁ
ଆଉ ଧୀରେ ଧୀରେ କମିଗଲାଣି।
ତାପରେ ସବୁ ଭୂଲିଗଲେ ତାପରେ ର ସେମାନେ କଣ ନୂଆ ଡ୍ରେସ ପିନ୍ଧ ଘରେ ପିଠା ଖାଅ ଘରେ ବସ କୁଆଡେ ଯାଅନି। ଘରେ ବସିବ କୁଆଡେ ଯିବାର ନାହିଁ ହଁ ବାସ୍ ଏବେ ଯୋଉ ଗୋଟେ ସେମିତି ମହୋତ୍ସବଟା କରିଦେଇଛି। ମାନେ ପିଲାଦିନ କଥା ମନେ ପଡିଯାଉଛି ଯେ ଆମେ ବି ଏମିତି ଗାଁ ରେ ଖେଳୁଥିଲୁ।
ଯାଉ ବାହାରକୁ ମାନେ ହୁଏ ଆମ ଗାଁ ପାଖରେ ସେଇଠିକି ଆମେ ଯାଉ ଦେଖି ଯାତ୍ରା ଟାଇପ ର ପଡେ ମେଳା ଟାଇପ ର ସବୁ ଦୋକାନ ଫୋକାନ ପଡେ ସେଇଠିକି ଯାଉ ମୋ ମାମୁଁ ଘର ଗାଁ ବି ସେ ରେ ତ ସେଇଠିକି ଗଲେ ସେଇଠୁ ସବୁ ମାଉସୀ ହେରିକା ଆ ଥାନ୍ତେ ନା ସେଇଠୁ ଯାଉ ସବୁ ମେଳା ଦେଖି ହଁ ଅନୁଗୁଳ। ତ ସେଇ ପାଖରେ ହ ହଁ ଗାଁ ପାଖରେ ଆମ ଏଇଠି ହୁଏ। ଏ ତ ଯାଉ ତାପରେ ଏବେ ଦୁଇ ବର୍ଷ ହେଲା ଆମ ଗାଁରେ ଏମତି ଷ୍ଟାର୍ଟ କରୁଛନ୍ତି ଧୀରେ ଧୀରେ କରୁଛନ୍ତି ଧୀରେ ଧୀରେ ବଡ ଆକାର ରେ କରିବେ ଆଉ ଏବେ ତ ଜମା ଆରମ୍ଭ ହେଇଛି ଏଇ କେତେ ଦିନ ହେଲା।
ଏଇ ତିନି ଦିନ ତ ପୁରା ଏମିତି ଧୁମ ରେ ମଜା କରିବେ ପିଲାମାନେ ଆଉ ତାଙ୍କର ଦିନ ଆଉ
ତାପରେ ସ୍କୁଲ ଛୁଟି ବି ସରିଲା ସବୁ।
ମାନେ ପିଲାଙ୍କର ବହୁତ ମ ମାନେ ପୁଣିଟେ ମଜା କରିକି ଘରେ ରହିଥିଲେ ଏବେ ସ୍କୁଲ ଯିବାକୁ ମୋର ଛୋଟ ଛୋଟ ପିଲା ଯୋଉ କେତେ ପ୍ରଥମ ଶ୍ରେଣୀ ତାଙ୍କର ସିଏ ଖାଲି ଗଲାବେଳେ ଖାଲି କାନ୍ଦିବେ।
ହଁ ଏବେ ତ ଯୋଉ ଏତେ ଛୁଟି ହେଇଗଲା ନା ଦୁଇ ମାସ ପୁରା ତ ତାପରେ ମନ ଆଉ ଲାଗିବନି ପୁଣି। ପରେ ପରେ ରଜ ପରେ ପରେ ଖୋଲୁ ଯେ ନା ପିଲାମାନେ ସବୁ ରଜରୁ ବାହାରି ନଥିବେ ସ୍କୁଲ ଚାଲ ହଁ।
ସେ ଏବେଠୁ ମାନେ କାନ୍ଦିଲେଣି ଆମର ରଜ ପରେ ସ୍କୁଲ। ମୁଁ କହିଲି ଏତେ ଦିନ ଛୁଟି ନେଲୁ ସ୍କୁଲ ଯିବା ପାଠ ପଢିବା ପୁଣି ଛୁଟି ହବ ପୁଣି ମଜା କରିବା।
ହଁ ଏବେ ତ ରଜ ସରିଥିବ ପୁଣି ଆଡୁ ହଁ ସ୍କୁଲ ଖୋଲିବ ଯୋଉ କାନ୍ଦ ଆଉ ଛୋଟ ପିଲାମାନେ ବେଶୀ କରି କାନ୍ଦ
ତାପରେ କଣ କି ସେମାନେ ଆସିଛନ୍ତି ଯେହତୁ କହୁଛନ୍ତି ମାନେ ପାଠ ପଢନୁ ଗଲେ। ପାଠ ପଢିବା ମୁଁ ସେଥୀ ପାଇଁ ଛାଡି ଦେଲି ଛୋଟ ଛୁଆ ଆଉ କେତେ ଦିନ ମଜା କରିବେ ଗଲେ ତ ପଢିବେ ଆଉ।
ସ୍ତି କରନ୍ତୁ ସବୁବେଳେ ତ ପାଠ ପଢୁଛନ୍ତି ଆଉ।
ହଁ ହଁ ସେମାନେ ଯୋଉ ଜମା ତାର ଇଚ୍ଛା ନା ବହି ଧରିଲା ମାନେ ମାମା ଆଜି। ପଢିବାନି ରଜ ପାଖା ପାଖି ହେଲାଣି ଆଉ କଣ ପାଠ ପଢିବା।
ହଁ ରଜ କାଲିଠୁ ତ ରଜ ଆଉ ଆଜି ସଜବାଜ। ମେହେନ୍ଦୀ ଫେହେନ୍ଦୀ ଲଗେଇକି ସବୁ।
ମାନେ ଆମେ କଁ କରିବୁ, ହଁ ମାନେ ପାହାଁତିଆରୁ ଆମେ ଯୋଉ ତେଲ ଫେଲ ହଳଦୀ ଲଗେଇକି ଗାଧେଇବୁ ଆଉ ସଜବାଜ ହବୁ ତାପରେ କାଲିଠୁ ତ ରଜ ଆଉ।
ହଁ କାଲିଠୁ ତ ରଜ ଆଉ ଆମର ବି ଏଠି ଆଜିଠୁ ସବୁ କିଣାକୁଣି ଯିଏ ନୂଆ ଡ୍ରେସ ହେରିକା ଆଣିଥିଲେ ସବୁ କିଣାକିଣି ଆଜି କରିକି। ମେହେନ୍ଦୀ ଲଗେଇକି ନୂଆ ଚୁଡ଼ି, ପାଉଁଜି ସବୁ କିଣିକି ରଖିଛନ୍ତି ସବୁ ରାତିରେ ପିନ୍ଧି ହଁ ମୁଁ ଆମ ଘରେ ଗୋଟେ ଝିଅ ଆଉ ମୋ ବୋବା ଙ୍କର ଜଣେ ଝିଅ।
ନା ଆଉ ତମର ତମର ଝିଅ ନା ପୁଅ?
ନାଇଁ ମୁଁ ବାହା ହେଇନି। ମାନେ ମୁଁ ଏବେ ଝିଅ ଘରେ ହଁ ହଁ ହଁ ମୁଁ ଏବେ ଘରେ ଝିଅ। ଆଉ ମୋ ବୋବା ଙ୍କର ଜଣେ ଝି ହଁ। ହଁ ହଁ ହଁ ଆମର ହିଁ ରଜ ହଁ ଆମର ର ଜ ମୋ ବବା ଝିଅ ସିଏ ଛୁଟିରେ ଆସେ ହଷ୍ଟେଲ ରେ ସିଏ ରୁହେ ତ। ତ ସିଏ ରଜ ଛୁଟି ରେ ସବୁ ଆସନ୍ତି ତ ମଜା ମସ୍ତି ଗୋଟେ ହୁଏ ରଜରେ ଆଉ। ସବୁ ଭାଇ ଭଉଣୀ ମାନେ ଏକାଠି ହଉ ଆମେ।
ବଢିଆ ନା ମଜା ଲାଗେ ସମସ୍ତେ ରୁଣ୍ଡ ହେଲ ଏକାଠି ଗୋଟେ ଇଏରେ, ଆଉ ତମେ କଣ ପାଠ
ଦୁଇଟା ରେ ହୁଏ, କଣ କହିଲେ।
ମୁଁ କହିଲି ତମେ ଏବେ ପଢାପଢି କରୁଛ?
ହଁ, ମୋର ଏବେ ଚାଲିଛି କଲେଜ ଚାଲିଛି।
କଲେଜ ଚାଲିଛି ମାନେ କଣ ଗ୍ରାଜୁଏସନ୍? ଓ ହୋ। ଭଲ ଭଲ ପଢାପଢି ଚାଲିଛି ତାହେଲେ।
ହଁ। ପଢାପଢି ଚାଲିଛି ତା ସହ ଯୋଉ ପରୀକ୍ଷା ଗୁଡା ଆସୁଛି ଗର୍ମେଣ୍ଟ ତରଫରୁ ବାହାରୁଛି ସେଗୁଡା ବି।
ହଁ ମୁଁ ମୁଁ ବି ସବୁ ସେଇଗୁରା ଦଉଥିଲି ମାନେ ମୁଁ ତ ମାନେ ମୁଁ ମ୍ୟାରେଡ୍ ନା। ତ ମୁଁ ଯେତେବେଳେ ଝିଅ ଥିଲି। ତମ ଭଳିଆ ମୁଁ ସେତେବେଳେ ବହୁତ ମାନେ ବହୁତ ଏକ୍ସାମ୍ ଦେଇଛି ଏ ମାନେ। ହଁ ଏମତି ଗୋଟେ ଦି ମାର୍କ ପାଇଁ ଜେନେରାଲ୍।
ହଁ ଏବେ ସୁ ଏଇ ଟାଇମ ରେ ହିଁ ସବୁ ରହିଯାଉଛି ମାନେ ଯେତେ ଯେତେ ସବୁ ଗମେଣ୍ଟ ତରଫରୁ ବାହାରୁଛି ରଜ ଟାଇମ ରେ ରହିଯାଉଛି ଆଡେ ରଜ ମଜା ମସ୍ତି ରେ।
ହଁ ତମେ କଣ କରିବ ମାନେ ମଜା କରିବ ନା ପାଠ ପଢିବ।
ହଁ ବା ସେ ଛୁଟି ରେ ପୁଣି ସମସ୍ତେ ଆସୁଛନ୍ତି ଘରକୁ ହଁ। ଛୁଟିରେ ଘରକୁ ସବୁ ଭାଇ ଭଉଣୀ ମାନେ ଆସୁଛନ୍ତି ନା ତ ଆଉ ପଢିବାକୁ ମନ ଲାଗୁନି। ସବୁ ମଜା ମସ୍ତି ରେ, ମୋ ବବା ଘର ଘରେ ଦୋଳି ହୁଏ। ହଁ ଏଇ ରଜ ପରେ ପୁଣି ହେଡୁ ମୋର ଅଛି ବି ତା ପରେ ପରେ ପରୀକ୍ଷା ଅଛି। ଶନିବାର ଅଛି ମୋର ତ ହଁ।
ମାନେ ଗମେଣ୍ଟ ର।
ହଁ, ଆର ଆଇ ପକେଇଥିଲି ତ ଶନିବାର ଅଛି ମୁଁ କଣ ପଢିବି ମୁଁ ଭାବୁଛି ଏଇ ଚାରି ଦିନି ତ ଯିବ ମଜା ମସ୍ତିରେ ସବୁ ଆସିଛନ୍ତି ଯେ। ପୁଣି ହଉଛି ଯୋଉ ସେଇଠି ଗାଁରେ ମେଳା ଟାଇପ୍ ର ହଉଛି ସେଇଠିକି ଯିବୁ, ହୁଁ। ସେଠି ପୁଣି ଯିବୁ
ପରୀକ୍ଷା ତ ବହୁତ ଆସିବ ବି ନାଇଁ ପରୀକ୍ଷା ପାଇଁ ବି ପାଠ ପଢିବ କାରଣ ସେଇଟା
ତ ବାହା ହେଇକି ନ ଯାଇଛେ ଘରେ ଏବେ ସମସ୍ତେ ଏକାଠି ହଉଛିୁ ବୋଲି ମଜା ମସ୍ତି
ତମେ ଜାଣିନ ବାହାଘର ପରେ ମାନେ ଛୁଆ ହେଲା ପରେ ବି ତମେ ତମ ନିଜକୁ ବି ସମୟ ଦେଇପାରିବନି। ତ ଏବେ ଯେତେ ମଜା ମଜା ବି କରିବ ପାଠ ବି ପଢିବ ସବୁଆଡୁ।
ହଁ। ନାଇଁ ଦୁଇ ଦିନ ଏବେ ସଂକ୍ରାନ୍ତି ଯାକେ ଟିକେ ଏ ପଢାପଢି ବନ୍ଦ କରିଦେଇ ଆଜି ତ ପଢିବି କାଲି ଆଉ ପରଦିନ ଦୁଇ ଦିନ ବନ୍ଦ କରିଦେଇଛି ତାପରେ ପୁଣି ଆଡୁ ରଜ ଦଶମ ପୁଣି ପାଠ ପଢା ଆରମ୍ଭ ସବୁ ତ ଆଉ ସ୍କୁଲ ବି ତ ଖୋଲିଯିବ ତାପରେ ସବୁ ପିଲାଙ୍କର ସ୍କୁଲ ଖୋଲିଯିବ।
ହଁ ତମର ରେଗୁଲାର ନା କଲେଜ ଯାଉଛ?
ହଁ ମୁଁ କଲେଜ ଯାଇଛି ଏବେ ଏକ୍ଜାମ ଅଛି ନା ସେଇଥିପାଇଁ ଯାଇନ। ତାପରେ ଆଉ ସ୍କୁଲ ଖୋଲିଯିବ କଲେଜ ଖୋଲିଯିବ। ଆଉ କଣ କୁଆଡେ ଯିବ? ନା ମୁଁ ଲଗେଇବିନି ମୋର ଅଛି ଏଜାମ ବୋଲି ମୁଁ ଏଥରେ ମେହେନ୍ଦୀ ଲଗେ କ ଏଇଟା ଗଭର୍ଣ୍ମେଣ୍ଟକ୍ଜାମ ଟା ନା ସେଥିପାଇଁ ମୁଁ କହିଲି ନାଇଁ ମେହେନ୍ଦୀ ଆଲ୍ଲାହ କରିବେନି ତ ଲଗେଇନି ସେଥିପାଇଁ ଖାଲି ନେଲପଲିର ନୂଆ ଚୁଡି ନେଲ ପଲିସ ଏଇଗୁଡା ପାଉଛି ଏଇଗୁଡା ଲଗେଇଛି ନୂଆ ଡ୍ରେସ୍ କାଲିକି ପିନ୍ଧା ହବ ଆଉ।
ହେଇଚି ତା ହେଲେ ନୂଆ ଡ୍ରେସ୍ ନା। ଉଁ ଭଲ ଭଲ ମଜା କର। ଆମର ସେଇ ସମୟ କୁଆଡେ ପଳେଇଲା ଆମେ ତ
ହଁ ବାହାଘର ପରେ ବି ହଁ ବାହାଘର ପରେ ବି ଯେତେ ରଜ ରଜ କହିବ ସିନା ଝିଅ ପିଲାଙ୍କର ରଜ ବୋଲି।
ଲି ସମସ୍ତେ କୁହନ୍ତି ସ୍ତ୍ରୀ ଲୋକ ମାନଙ୍କର ରଜ ନାହିଁ ହେଲା ମୁଁ କିନ୍ତୁ ହଁ ମୁଁ କିନ୍ତୁ କଅନ୍ତିରେ ମୋର ନେଇ ଆସିଛି ସବୁ ନୁଆ ହେଁ ହେଁ
ଦୁ, ହୁ, ହୁକାହାକୁ କହିବା ନି। ହଁ ନୂଆ ପିନ୍ଧିଦବ ଆଉ ସକାଳୁ ପିନ୍ଧିଦବ ହଁ ସକାଳୁ ପିନ୍ଧିଦବୁ ଆଉ ବେଶୀ କିଛି କାମ ତ ନାହିଁ ଖାଲି ପିଠା ପୁଠି କରିକି ଖାଲି ଖାଇ ତମ ଭାତ ଖାଆନ୍ତି ରଜରେ ତମ ଆଡେ?
କଅଁ କହିଲ।
ଭାତ ଖାଆନ୍ତି ରଜରେ ତମର?
ରଜରେ ଭାତ ଖାଆନ୍ତି କିନ୍ତୁ ଆମର ଗୋଟେ ଅଛି ଯେ କହନ୍ତି କୋଟେ ସନ୍ଧ୍ୟା ହେଲେ ବିଲୁଆଡାକେ ଗୋଟେ ମାନେ ଆମର ଗୋଟେ ହେଲା ତ ସନ୍ଧ୍ୟା ହେଲା ହଁ ସନ୍ଧ୍ୟା ହେଲା ପୂର୍ବରୁ ଆମେ ଭାତ ଖାଇଦଉ।
ହଁ ତା ପୂର୍ବରୁ ତ ସନ୍ଧ୍ୟାରେ ରାତିରେ ଯିଏ ପିଠା ପୁଠି ଏି କରନ୍ତି ସମସ୍ତେ।
ହଁ ହଁ ଆମେ ରାତିରେ ରହି ହୁଏନି ନା ଆମେ ତ ଛୋଟ ଛୁଆ ସେତେବେ ଥିଲୁ। ନା କଣ ମୋ ଏତେ ଟାଇମରେ ଉପାସ ରହିବୁ କଣ ଜାଗର ଓଷା ସେଇଆ ଭାବିକି ଆମ କରିବ ନା ଆମ ପିଠା ଟିକେ ଖାଇଦଉ ଆଉ ରହିହଉନି ପୁରା ଉପାସ କହିକି ଆମେ ଖାଇଦଉ ମାନେ ଭାତ ମୁଁତ ଖାଉନି।
ନାଇଁ ପିଠା ପୁଠି ହୁଏ ନା ରଜରେ ସମସ୍ତଙ୍କର ଏ ବି ପୋଡ ପିଠା ହଉ ବା ବିରି ପିଠା ହଉ ସୁଜି ପିଠା ବି ଜଣେ ଜଣେ କରନ୍ତି।
ହଁ ଆମର ସୁଜି ମଣ୍ଡା ହୁଏ କାକରା ହୁଏ।
ସୁଜି ମଣ୍ଡା କାଲି ହବ ଆଜି ପୋଡ ପିଠା ଟା କାଲି ହବ ପନିପୋଡା ପୋଡି ନା ହଁ
ସୁଜିରେ ମଣ୍ଡା ହୁଏ ଆଉ ସେଠି ମୋ ଶାଶୁଘରେ ଆମର ମା ଶାଶୁ ମା କରନ୍ତି ନାଇଁ ସିଏ କଣ କରନ୍ତି କହିଲ ମଣ୍ଡା ଟା ଅଟାରେ କରନ୍ତି, ହଁ ସିଏ ବି ଗୋଟେ ବଢିଆ ପ୍ରକାର ମାନେ ଲାଗେ -
ହଁ ଅଟାମଣ୍ଡା ମୁଁ ଖାଇଚି, ମତେ ସେତେ ଭଲ ଲାଗେନି ତ- ଅଟା ମଣ୍ଡା ଟା ଭଲ ଲାଗେନି ସୁଜି ମଣ୍ଡା
ଆମ ଆମ ଆଡେ ବି ସୁଜି ମଣ୍ଡା। ଆ ମାଆଙ୍କର ଯୋଉ ହାତରେ ଯୋଉ ସେରା ମାନେ ଯୋଉ ପୁରଟା ଯୋଉ କରନ୍ତି - ମାନେ ଅଟା ମୁଁ ଭାବେ କଣ ଅଟା ଟା କାଦୁଅ ଲାଗିବ ହୁଁ ମାନେ ବଢିଆ ଲାଗେ ମୁଁ ବି ପ୍ରଥମେ ଭାବିଲି ମୁ କହିଲି - ଅଟା ମଣ୍ଡା ଭଲ ଲାଗିବ ନା ନାଇଁ ସେ କହିଲେ ଆଗ ଖାଇକି ଦେଖ ମାନେ କିସ୍ପ ଟାଇପର ପୁରା ଥାଏ, ପୁରା କୁଡ଼କୁଡିଆ ହେଇକି ଲାଗେ ବଢିଆ ଲାଗେ ହଁ ମୁଁ ସେଇଠି ଯାଇକି ସେଇଟା ଖାଇଲି ତାକୁ ଗୋଟେ ପ୍ରକାର ପିଠା ଶିଖିଲି, ମତେ ଟିକେ ସବୁ ପ୍ରକାର ପିଠ ପିଠା ଶିଖିବାକୁ ବହୁତ ପସନ୍ଦ।
ହଁ ନୂଆ ନୂଆ ସବୁ ଶିଖିବାକୁ କୋଉ ପିଠା -
ଛୁଞ୍ଚି ପତ୍ର
ଛୁଞ୍ଚି ପତ୍ର ହଳଦୀ ପତ୍ରରେ ଯୋଉ ହୁଏ?
ନାଇଁ ନାଇଁ ଛୁଞ୍ଚି ପତ୍ର ଗୋଟେ ମାନେ ତମେ କେବଳ ଚାଉଳକୁ ବାଟିକି ହେଲା